ହ୍ୟାଲୋ ହଲୋ ହ୍ୟାଲୋ ଆ ହଁ ପହଂ ଏମିତି ହି ବସିଛି। କଣ ହେଲାକି?
ଓହୋ ଆଉ ମୁଁ ଯାଉଥିଲି ଏୟିନା ଗୋଟେ ବାଟରେ ତ ତ ମନେ ପଡିଲା ମୁଁ ବୋଲି ସିଧାର୍ଥତ କଣ ଏତେ ଦିନ ହେଲା କଲ ଫଲ କିଛି କରିନି, କଲ କରିଦେଲି ଆଉ।
ଅହ ନାଇଁ ମୁଁ ବି ସେଇ ଭାବୁଛି ତୁ ଏତେ ଦିନ ହେଲା କଣ କରନୁ। ତୋର କଣ ଦେହ ପା ଭଲ ଅଛି ସବୁ?
ହଁ ଦେହ ପେହ କଣ ମୁଁ ତ ସବୁ ବେଳେ ପାଇଁ ଚାଙ୍ଗା ରହେ, ଆଉ ଚାଙ୍ଗା, ଆସୁନୁ ମଙ୍ଗଳା ଫୁଲି କେତେବେଳେ କ୍ରିକେଟ ଖେଳିବା
ହଁ ସେଟା ନିଶ୍ଚୟ ଯିବା, କଣ ଅଛି ଆରେ, ଆସିବି ଖରାପା ହେଇଯାଇଥିଲା ତ ସେଠିକି ବର୍ଷା ବର୍ଷା ହଉ ଖାଲୁଆ ରହୁଛି। ପାଗ ଟିକେ ଭଲ ଦଉ ଟିକେ ଥଣ୍ଡା ପାଗ ଆସୁ ଯିଆ ଖେଳିଆ କଣ ଅଛି।
ବର୍ଷା କଣ ବର୍ଷାକୁ ମ ଅନେଲେ ସେମିତି କଣ ହବ ନା କଣ ଆମେ ଜଦି
ହଁ ମୁଁ ବୁଝିଲି ଶୀତ ହଁ ମୁଁ ବୁଝିଲି ଶୀତ ଦିନ ତ ଖରା ହବ ସେଥିରେ କଣ ଅଛି। ବି ଚଳିବ ସେଥିରେ କହ ଅଛି ହଁ।
ଆଉ କୁନୁଆ ଦେଖା ଦର୍ଶନ ବି ଦେଇନ।
ନା କୁନୁ ସିଏ ଅ ସିଏ ଆଉ କାହା ସହିତ ବ୍ୟସ୍ତ ରହିଛି ଆଉ କଣ କହିବି ତାକୁ
ଆଉ କାହା ସହିତ ବ୍ୟସ୍ତ ମାନେ କଣ କରୁଛି କି?
ସେ ସିଏ ଅନ କଣ ତାର ଗୁପ୍ତ କାମ ଅଛି ଟିକେ ସେ ଗୁପ୍ତ କାମରେ ଟିକେ ବ୍ୟସ୍ତ ଅଛି।
ଓହୋ ତା ଆମର ସେ ଗୁପ୍ତ ପିଲାଟା ବି ଆଉ ଗୁପ୍ତ କାମ କରିବନିକି
ହଁ ସେ ଗୁପ୍ତ ପିଲା ସେ ମୁହଁ ବି ତାର ଗୁପ୍ତ ମୁହଁ।
ହଁ ସେ ବହୁ ବଉ ଦିନି ବଉ ଦିନି ଲା ତ ଆମ ସହିତ କଣ କଥାବାର୍ତ୍ତା ନାହିଁ କିଛି ନାହିଁ କୁଆଡେ ଗଲେ କଣ ହଜିଗଲେ କି କଣ।
ହୁଁ ହୁଁ ନାଇଁ ସିଏ ପୁରା ଇଏ ଅଣ୍ଡର ଗ୍ରାଉଣ୍ଡମେସନରେ ଚାଲିଛି ତାର
ହ ହ ଭାବୁଛି ଉଧେ ନୂଆ ମହିଳା ମିତ୍ର କିଏ ଗୋଟେ ମିଳିଯାଇଥିବ ତାଙ୍କ ସହିତ ଗଲା ଚଲେଇଥିବ
ହଁ ନାଇଁ ମହିଳା ମିତ୍ର ସେମିତି ସମସ୍ତଙ୍କ ଲାଇଫ ରେ ରହିବା ନିହାତି ଜରୁରୀ ଆମ ଲାଇଫ ରେ ନାଇଁ ସେଇଟା ଅଲଗା
ଓହୋ ମୁଁ କଣ ଶୁଣିଲି ତମେ ନୂଆ ଗାଡ଼ି କିଣିଛ ବୋଲି।
ହଁ ସିଏ ଦୁଇ ଚକିଆ ଜାନ ଗୋଟେ କିଣିଛି।
ଆଉ ଦୁଇ ଚକିଆ ଯାନ କିଣିଛ ଆମ ପାଟିରେ ଗୋଟେ ରସଗୋଲା ପୁରେଇବା ପାଇଁ ଟିକେ ଭାବିଲନି।
ଆମେ ନିଶ୍ଚୟ ରସଗୋଲା ପୂରେଇବୁ ଗୁଲାପ ଜାମୁନ ଆମ୍ ପେ ଏ ସି ଗୁଲାପ ଜାମ
ଆଚ୍ଛା ହଉ ହଉ ହଉ ଠିକ ଅଛି ଟିକେ ଲାଇନ ରହିଥା ଟିକେ ରହିଥା
ଆଜ୍ଞ ଆଜ୍ଞା ହଉ ହଉ
ହଁ ପାଣି ଆବୁ କୁହନ୍ତୁ କଣ କହୁଥିଲେ?
ହଁ ଆଜ୍ଞା ନାଇଁ ମୁଁ ଗୁଲାପଜାମୁନ କୁଇଆ କଥା କହୁଛି।
ଉଁ
ଗୁଲାପଜାମୁନ ପୁରେଇଆ କଥା କହୁଛି
ଓହୋ ଗୁଲାବଜାମୁନ ଖାଇଆ କଥା ଆଚ୍ଛା ହଁ ମୁଁ କଲ ନୂଆ କଣ ଗାଡି କିଣିଲେ।
ନା ନାଇଁ ନାଇଁ ନାଇଁ ଗୁଲାବଜାମୁନ ଗୁଲାବଜାମୁନ କାଇଁ ପାଦରେ ଇ ହା ହା ଠିକ ଅଛି ହଁ ଚିକୁ ଚିକୁ ପାଖ ତାରେ ତ ଦି -ତିନି ଟା ଗୋଲାପଜାମୁନ ଅଛି ଛି ତାକୁ ଆଉ କଣ ତାକୁ ଯ ଗୁଲାବ ଜାମୁନ କଣ ଟା ଅଭାବ ଅଛି।
ହଁ ମୋର ଟିକେ ସୁଗାର ରହୁଛି ତ ଟିକେ ଦେଖି ଚାଇଁକି ଗୋଟେ ସେମିତି ହାଫ୍ ଦି ମୋର ଚଳିଯିବ।
ହଁ ମ ସେ ଚଳିବ ବିନା ମିଠାରେ ଗୁଲାପଜାମୁନ ଖାଇଦବ କଣ ଅଛି।
ଆଚ୍ଛା ହଉ ଆଉ ଏଇନା କୋଉଠି ପାଠ ପଢା ପଢି ନା କୋଉଠି ଚାଲିଛି କଲେଜ କୋଉଟା?
ହୁଁ ନାଇଁ ଆମେ ଏବେ ସ୍କୁଲ ରେ ପାଠ ପଢୁଛୁ ସପ୍ତମ ଶେଣୀରେ।
ଆ ନା ମୁଁ ମିଛ କଥା ଗୁଟା ଖାଲି କହୁଛୁ ଏନ୍ତେ କମେଡି କରିବା ଗୁଣଟା ଆପଣଙ୍କର ଗଲାନି ଆଉ।
ହଁ ନାଇଁ ନାଇଁ ଆ ନାଇଁ ଆମେ ସେଇ ଚାରି ବର୍ଷ ପାଞ୍ଚ ବର୍ଷ ଖଣ୍ଡେ ଫେଲ ହେଇକି ସପ୍ତମ ଶ୍ରେଣୀ ରେ ଆଉଥରେ ପଡିଲୁ
ହଁ ଓ ହଉ ଛାଡ ଆଉ ଏଇନା କଣ କରୁଛ?
ଏବେ ସେମିତି ଟିକେ ବାହାରକୁ ଆସି ଏଠି ଏବେ ସେମିତି ଟିକେ ବାହାରକୁ ଟିକେ ଆଇଚୁ ଗୋଟେ କାମରେ ଆଇଛି। ବାହାରକୁ ଏ ଯୋଉ କ୍ରିକେଟ ଖେଳିଆକୁ ଟିକେଆଇଛି ଗୋଟେ ଫିଲଡ କୁ ଆଇଛି ସେଠି ବସି ମୋବାଇଲ ରେ ଗେମ୍ ଖେଳୁଛି।
ଓହୋ ଆ ଆଜି ଗୋଟେ ମଜା କଥା ଶୁଣବା ମୋ ସାଙ୍ଗ ଆଜି ଆର ଟି ଅଫିସ ଯାଇଥିଲା।
ଆରେ ଆରେ ବାପରେ କଣ ସେ ଯୁ ଇଏ ପାଇଁ
ଫେଲ ହେଇଗଲା ଫେଲ ହେଇଗଲା ଜିତେ
ଇସ୍ ଏ ହା ନା ଆଉ କଣ କରିବା ଆଉ ତଳିବ କିଛି ନାଇ ପୁଣି ହଉସ ସେକ୍ଜାମ ଦେବ ଅଛି ଏ ଚଳିବ ଦବ ଆଉ ଆପଣ କଉତି କଉଠି ଗୋଟେ ବାହାରୁ ଅଛନ୍ତି ନା କଣ।
ନାଇଁ ବାହାରେ ନାଇଁ ଏଇ ଆସିଥିଲି ତେ ରୋଡ଼କତିକି ଆସିଥିଲି ଆଉ।
ଓ ଆଚ୍ଛା ଆଚ୍ଛା ପବନ ଖାଇଆକୁ ଆସ୍ ହଁ ଚଳିବ କିଛି ନାଇଁ ଖରାଦିନ ଟା ପବନ ଖାଇଅନି ତ କଣ ହବ।
ହଁ ମୁଁ କହିଲି ଆଜି ଆସୁନ ମିଶି ଗୋଟେ ଭୋଜି ଅଛି ଯିବା ଖାଇବା।
ହଁ ନିଶ୍ଚୟ ଯିିବା କଣ ଅଛି ମାଗଣା ଖାଇବାର ତ ଆମେ ପୁଣି ପଛରେ ଥାଉ।
ତ ବାମୁଣଆ ଭୋଜି ସେଇ ଯ ତ ସାଧା ହେଇଥିବ ଆମେ ସେଇଟା ହେଇନଥିବ‌।
ହଁରେଆା। ଚଳ ଚଳେଇଦବା କଣ ଅଛି ମାଗଣା ଜିନିଷ ଆ ଏତେ କମ୍ପ୍ରମାଇଜ କଲେ ହବ କି ଚଳ।
ହଁ ସେଇ କଥା ସେଇଭଳିଆ ଭୋଜି ଅଛି ତ ସେ ଆମକୁ ସେଇଟା କଲେ ଆଉ ନିମନ୍ତ୍ରଣ ରହିଲା ଆମେ ତ ବ୍ରହ୍ଣଣ ଲୋକ ଆେ ତ ଆଇଁଷ ଦେଇପାରିବୁନୁ। କିନ୍ତୁ ଯାହା ହବ ଭଲ ମାନେ ପାଞ୍ଚ ଛଅ ପ୍ରକାର ଆଇଟମ ହବ ସେଥିରେ କିଛି କମ୍ପ୍ରୋମାଇଜ୍ ନାହିଁ।
ଆଚଛା ଆଚ୍ଛା ହ ବଢିଆ। ହଁ ରାଜି ଫାଜିେ ଖାଇଁି ନିଶ୍ଚୟ ଯିବା ଆ ଆଉ ଆପଣ।
ସାଙ୍ଗରେ ଆଉ କାଉ ଧରିକି ଆସିଥିଲ?
ହଁ ସାଙ୍ଗରେ ଆମେ ଗୋଟେ ଯୋଉ ଗୋଟେ ମିତ୍ରକୁ ନେଇକି ଆସିଥିଲୁ। ସେ ମିତ୍ର ଅନ୍ୟ ଜଣ ମିତ୍ରଙ୍କ ସହ ବ୍ୟସ୍ତ ରେ ଅଛନ୍ତି। ହ ଆଉ ଆଜ୍ଞା ଆଜ୍ଞା ଆଉ ଆପଣ ତ ଦେହ କେମିତି ଅଛି?
ଦେହ କଣ ମୋର ତ ଟିକେ ନାକୁ ଏଇ ରୋଗ ତ ଅଛି ଜାଣିଥିବେ ମଧୁମେହ ରୋଗ। ମିଠା ଜିନିଷ ଟିକେ କମ ଖାଉଛୁ ସେଇ ତ ଆଉ।
ନାଇଁ ଆପଣ ଡକ୍ଟରଙ୍କ ସହ ପରାମର୍ଶ କରନ୍ତୁ।
ହଁ ତୁ ଦେଖଉଛି ଦେଖଉଛି ସେ ତ କଣ କହୁଛନ୍ତି ମେଡ଼ିସିନ ଖା ମେଡ଼ିସିନ ଖାଇଲେ ଭଲ ହେଇଯିବ।
ଆଚ୍ଛା ଆଛା ଆଉ ଘରେ ସମ ଘରେ ସମସ୍ତେ ମଧ୍ୟଟ ଅଛି ଘରେ କିଏ କିଏ ଅଛନ୍ତି ତମର?
ଏ ଘରେ ବାକି ସମୟସ୍ତେ ମୋ ଛଡା ଟିକେ ବେଶି ଭଲ ରେ ଅଛନ୍ତି। ମୁଁ ଏମିତି କହିବାକୁ ଗଲେ ଟୋଟାଲ ଉପରେ ବିନ୍ଧାସ ଅଛି କିନ୍ତୁ ଏଇ ଯାହା ଟିକିଆ ଟିକିଆ ରହୁଛି ଆଉ।
ଅ ଆଚ୍ଛା ଆଚ୍ଛା ଘରେ କିଏ କିଏ ସବୁ ତମର ଅଛନ୍ତି?
ଘରେ ଆମର ସବୁ ଲୋକମାନେ।
ମାନ ଆଶା ଅଛ ବାପା ମା ଭାଇ ଭଉଣୀ ବନ୍ଧୁବାନ୍ଧବ କୁଟୁମ୍ବ
ହଁ ଏ ସବୁ ଅଛନ୍ତି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ଘରେ କୋଉଠି?
ପାଳିଛି ମୋର ବିଲେଇ ବି ଗୋଟେ ଅଛି ସିଏ ବି ଆମର ଗୋଟେ ପରିବାରର ସଦସ୍ୟ ରୂପେ ରହୁଛି।
ଓ ଆରେ ଆରେ ଆରେ ଆପଣ ତ ଭଡେ ଆପଣ ତ। ଇଏ ପଶୁପ୍ରେମୀ ହେଇଗଲେ।
ନାଇଁ ପଶୁ ପ୍ରେମୀ ନାହିଁ ମୁଁ ଖାଲି ବିଲେଇ ପ୍ରେମୀ ପଶୁପ୍ରେମୀ କହ ହବନି କାରଣ ଆମର ଗୋଟେ ପାଳ ଥିଲା ମାନେ ଆମର ଯୋଉ ଘର ଯୋଉ ତାର ସେମିତି ପାଇଗଲ। ଆମ ଯୋଉ ଘରେ ଗୋଟେ ପାରା ଥିଲା ତାକୁ ଫାଷ୍ଟ ରଖିଲି ସେ ପାରା କଣ ନା ଡେଲି ଯୋଉ ଆମ ତାଜା ଉପରେ ମାନେ ହଗିକି ପୁରା ବୁଡେଇ ଦେଲା। ତ ସେ ସବୁ ଅସନା ମସନା ହେଲାନ।। ତ ଆମେ ସେଇ ଯୁରୁୁିଲ ସେଇ କଥା। ତାପରେ ସିଏ ଏକା ଥିଲା ଗୋଟେ ପ୍ରକାର ବାହା ହେଲା ଛୁଆ ପିଲା ହେଲା ସିଏ ବି ଆ
ପୁରା ଫାମିଲି ପୁରା ସ୍ଡ ହେଇକ ପା ହଉଥିବ ଆସିକି।
ହଁ ସେଇ ସକାଶେ ମୁଁ କଣ କଲି ଏଇ ଗୋଟେ ବିଲେଇ ରଖିଲି। ତା ଖାଇବାକୁ ଖାଇବାକୁ ବି ଦବାକୁ ପଡୁନି ତା ଖାଇବା ବି ଯୋଗାଡ ହେଇଯାଉଛି।
ଆଚ୍ଛା ସେ ନିେ ଯୁାଡ ଦଉଛି। ସେଲ୍ସ ଡିପେଣ୍ଡେଣ୍ଟ। ପାୱାର ରେଞଜର୍ସ ଲୋକ।
ହୁଁ ଆଉ ଭଁ ତାଉ ଗୋଟେ ମାଂସକଟ ରଖିବି ବୋଲି
ହଁ ରଖ ବା। ଆପଣ ତ ଆପଣ ତ ମାନେ ଉଚ୍ଚ ଦି ଇଏ।
ସେଇ ପା ଆରେ ଭାଇ ମୁଁ ମୋ ସାଙ୍ଗ ମାନଙ୍କୁ ବହୁତ ଭଲ ପାଏ ମତେ କୁୁନୁ କଥା ଡେଲି ଡେଲି ମନେ ପଡେ। ସେଇ ଯୋଉ ଭାବୁଛି ଗୋଟେ ମାଙ୍କଡ ରଖିଲେ ତାର ମାନେ କମିଟା ଦୂର ହେଇଯିବ।
ହଁ ହଁ ନିଶ୍ଚୟ ନିଶ୍ଚୟ ରଖିବା ଦରକାର କିଛି କିଛି ଲୋକ ପଶୁ ସଦୃଶ୍ୟ ହେଇଥାନ୍ତି। ଚଳିବ ନି ସେ ପଶୁଟା ହେଇଆ ମୁଁ ବୁଝିଲି। ହ
ତାଙ୍କର ସ୍ମୃତିରେ ଗୋଟେ ରଖିବା ଆଉ ତାଙ୍କର ସ୍ମୃତିରେ ଗୋଟେ ଆଉ
କଣ ତାଙ୍କଠୁ ଇଂସ୍ପାୟର ହେଇଯାଇଛୁ ନା ବଢିଆଢିଆ ହୁଁ ଆଉ ଆଉ କଣ ଆଉ ଖେଳିବା ପାଇଁ ଆପଣ ଯାଇଛନ୍ତି ସେ କୁଆଡେ?
ନା ମ ମୁଁ ଖେଳିବାକୁ କଣ ଯିବି ଆଜି ଆଉ ଏମିତିଆ ଅବସ୍ଥାରେ ଆଉ ଖେଳିବାକୁ ଯିବି ମୁଁ ଆଉ
ଆଚ୍ଛା ଆଚ୍ଛା କେମିତି ଅବସ୍ଥାରେ ଆପଣ ଅଛନ୍ତି?
ଅ ଯେନ୍ତି ନଥିବା କଥା ସେମିତି ନେ ଅଛି ଏତେ ବି ମାନେ ଭଲ କଣ୍ଡିସ ମୋର ନାହିଁ ଏଇନା
ତ ପର୍ସନଲ ଅବସ୍ତା ନ ସିକ୍ରେଟ ଅବସ୍ଥା ଠିକ ହେଛି କିଛି ଅସୁବିଧା ନାହିଁ ଆଉ
ଆଜି ଆଉ ଆଜି ଗୋଟେ ବଢିଆ ଜିନିଷ ହେଇଥିଲା। ଆଜି ଫାଷ୍ଟ ଟାଇମ୍ ପାଇଁ ମୋର କଲେଜରେ ପ୍ରେଜେଣ୍ଟ ପଇଲା।
ଆରେ ବାବରେ ଇଏତ ବହୁତ ଲକିର ବିଷୟ ଆମର ତ କେବେ ବି କଲେଜ ପ୍ରେଜେଣ୍ଟ ହି ପଡେନି କାହିଁକି ଆମେ କଲେଜ ହି ଯାଉନା।
ହଁ ତ ମ୍ୟାମ ବହୁତ ଖୁସି ହେଇଗଲ ମତେ ଦେଖିକି ଆରେ ବା ଆଜି ପ୍ରେଜେଣ୍ଟ ପକେଇବା ଦିନରେ ତୁ ଆଜି ଆସିଛୁ କାରଣ ମୁଁ ଯେତେଥର ବି ଯାଇଛି ପ୍ରେଜେଣ୍ଟ ପକା ହଏନି।
ଓହୋ ବୁଝିଲି ବୁଝିଲି ଆଚ୍ଛା ଆଚ୍ଛା ବଢିଆ ବଢିଆ ଭଲ ସେମତି ସେ କଲେଜରେ ସେଭେଣ୍ଟୀ ଫାଇଭ ପର୍ଶେଣ୍ଟ ଆଟେନ୍ନସ ରହିବା ଦରକାର।
ନାଇଁ ସେଭେଣ୍ଟି ଫାଇଭ୍ ସେଭେଣ୍ଟି ଫାଇଭ ଭାଇ ମୋର ୱାନ୍ ପରସେଣ୍ଟ ବି ନାଇ ଆଜି ଗୋଟାଏ କେମିତି ପଡ଼ିଗଲା ସେଭେଣ୍ଟି ଫାଇଭ ତ ଦୂରର କଥା।
ନାଇଁ ନାଇଁ ଆପଣ ସେଭେଣ୍ଟି ଫାଇଭ୍ କରିବା ନିିହାତି ଦର୍ ସେଇଟା କଲେ ଯାଇକି ତ ଆପଣଙ୍କୁ ଆପଣଙ୍କ ପାଇଁ ହିଁ ଭଲ ପାଠ ପଢା ଭଲ ରହିବ ଆଉ ଏଇଥିପାଇଁ ବି ବହୁତ କାମରେ ଆସିବ ସେଭେଣ୍ଟି ଫାଇଭ ପରସେଣ୍ଟ ବାଧ୍ୟତାମୂଳକ ବି ହେଇଛି।
ଆରେ ମୁଁ ବୁଝୁଛି ଯେ କିନ୍ତୁ ସେଭେଣ୍ଟି ଫାଇଭ ଆଟେନାନ୍ସ କେତେବେଳେ ଦିଆହବ ଯେତେବେଳେ ତମେ ରେଗୁଲାର କ୍ଲାସ କଲ୍। ଆଉ ତମର ପ୍ରେଜେଣ୍ଟ ପହିଲା କିନ୍ତୁ ମୁଁ ରେଗୁଲାର କ୍ଲାସ କଲା ସତ୍ୱେ ମୋର ପ୍ରେଜେଣ୍ଟ ପଡୁନି। ଆମ କ୍ଲାସରେ ସେ ଡେଲି ଡେଲି ପ୍ରେଯେଣ୍ଟ ଖାତା ଆଣୁନାହାନ୍ତି କି ପ୍ରେଜେଣ୍ଟ ପକଉନାହାନ୍ତି। ସେଇଥିରେ କଣ କହିବ ନା ସେଭେଣ୍ଟି ଫାଇଭ କାଇଁ ନାହିଁ କଣ କହିବ ତାଙ୍କୁ?
ଆଚ୍ଛା ଆଚ୍ଛା ଆଚ୍ଛା ଆଛା ବୁଝିଲି? ଓହୋ ଏମତି କଥାଥା? ଆଚଛା ଆଉ ଆଛା ଆମ ମିତ୍ରଙ୍କର ତାଙ୍କ ମିତ୍ରଙ୍କ ସହ କଥା ହବା ସରିଲା ତ ସେ ବହୁତ ଖୁସି ଏବେ ଅଛନ୍ତି ତାଙ୍କ ମୁହଁରୁ ବହୁତ ଲାଗୁଛି ବହୁତ କିଛି ବଡ ଆଚିଭମେଣ୍ଟ କରିଦେଇଛନ୍ତି କିଛି ଗୋଟେ
ହଁ ହଁ।
ଆଜ୍ଞା ଆଜ୍ଞା।
ଆଚ୍ଛା ମିତ୍ର ଏଇନା କଣ କରୁଛନ୍ତି ଏଇନା?
ଏବେ ମିତ୍ର ଖୁସିରେ ହେଇକି ସେ ଅନ୍ୟ ଜଣ ମିତ୍ରଙ୍କୁ ତାଙ୍କର ଖୁସି ଟା ବାଣ୍ଟୁଛନ୍ତି ଯେ ସେ କେମିତି ହଁ ଆଜ୍ଞା ଗୋଟେ ମିତ୍ର ଏଇଠି ଦେଖା ହେଇଗଲେ ଭୁଲ ରେ
ଆଚ୍ଛା ତମେ ଦି ମିନିଟ୍ ଲାଇନରେ ରୁହ ମୁଁ ଟିକେ ଜଳପାନ କରୁଛି।
ହଁ ଦି ମିନିଟ୍ କଣ ଆମେ ଗୋଟେ ମିନିଟ୍ ପରେ ଆମର ଟିକେ ଯିବାର ଅଛି। ଆମର ଆରୋଗ୍ୟ କରିବାର ଅଛି ମନ୍ଦିରରେ ପୂଜାରୀ ନା ବ୍ରାହ୍ମଣ ଲୋକ ଆଉ କଣ କରିବି? ପୂଜା କରିବୁ ଆଉ
ଓହୋ ତମେ ବାମୁଣ ନୋକ କଣ ପାଣି କଣ ବାମୁଣ।
ହଁ ସେଇ ଟାଇପ୍ ର ଟିକେ ।
ମାନେ ଟିକେ ମାନେ କଣ? ବ୍ରାହ୍ମଣଠୁ ଟିକେ ଘଷି ହେଇ ଯାଇଚ ନା କଣ?
ସେଇ ସେଇ ଟିକେ ଝୁଣ୍ଟି ପଡିଚୁ ଆଉ।
ଆଚ୍ଛା। ଆଉ କୁନୁ ବାବୁ?
ହଁ ସେ କୁନ ବାବୁ ସେ ସିଏ ଏବେ ତାଙ୍କ ମିତ୍ରଙ୍କ ସହ କଥା ହେଇକି ବହୁତ ଏବେ ଖୁସିରେ ଉଲ୍ଲସିତ ହଉଛନ୍ତି।
ଉଲ୍ଲସିତ ହଉଛନ୍ତି ନା। ଯାହା ହଉ ଏତେ ଦିନ ପରେ ତମର ଜଣେ ତମ ସହିତ ମିଶିକି ଯାହା ସବୁ ସାହିତ୍ୟ ମୁଁ ଶିି ଖିଲି ତାକୁ ଯଦି ମୁଁ ଏକ୍ଜାମ୍ ରେ ପ୍ରୟୋଗ କରିବି ମୋର ନାଇଣ୍ଟି ପରସେଣ୍ଟ ଥୁଆ।
ଆଚ୍ଛା, ଆପଣ ଗୋଟେ ଚିକୁୁ ବୋଲି ଗୋଟେ ମିତ୍ରଙ୍କ ସହ କଥା ହେବେ?
ଚିକୁ ଚିକୁ କିଏ ଚିକୁ କିଏ କହିଲେ?
ଚିକୁ ଯୋଉ ଆପଣଙ୍କୁ ସବୁଆଡେ ଯୋଉ କଲେଜ୍ ଆପଣ ଯାହାକୁୁ ଯୋଉ ସବୁବେଳେ କଲେଜ୍ ନେଇକି ଯାଆନ୍ତି।
ଓ ଭାନୁ ଭାଇନା।
ହଁ ହଁ ଭାନୁ ଭାଇନା। ଆଚ୍ଛା ଆଚ୍ଛା ହଉ ତାହେଲେ ଠିକ୍ ଅଛି। ଆମେ ରଖୁଚୁ ଟିକେ କଲ୍ ଏବେ ବ୍ୟ
ଆଚ୍ଛା ହଉ ହଉ ମୁଁ ରହୁଚି ତାହେଲେ।
ହଉ ହଉ ଠିକ୍ ଅଛି ଆଜ୍ଞା।